ହ୍ୟାଲୋ।
ନମସ୍କାର।
ନମସ୍କାର। କଣ କରୁଛନ୍ତି ଆପଣ?
ମୁଁ ଏମିତି ବସିଛି ଆଉ।
ଆଚ୍ଛା। ଖରାବେଳ ଖାଇବା ସରିଲାଣି?
ନାଇଁ ଆଜ୍ଞା।
ଆଚ୍ଛା ଫାଇନାନ୍ ତାଏଲେ ରୋଷେଇ ଚାଲିଛି ନା ସଇଲାଣି?
ନାଁ ଆଜ୍ଞା ଚାଲିଛି।
ଆଚ୍ଛା କିଏ ରୋଷେଇ କରୁଛନ୍ତି?
ମୋ ମମି।
ଆଚ୍ଛା। କଣ ରୋଷେଇ କରୁଛନ୍ତି ତମ?
ଡ଼ାଲମା କରୁଛନ୍ତି।
ଆଚ୍ଛା। ଭାତ ଡାଲମା ଆଉ କଣ?
ମୁଁ ଏତେ ଜାଣିନି ତାଲମା ତ କରୁଥିଲେ ବୋତେ ଭଜାଭଜି କିଛି କରିବେ ଆଉ।
ଆଚ୍ଛା।
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଦହିବରା ଆଉ ଖାଇନି କିଛି।
ଖରାଏଳେ।
ହରାଏଳ ରୋଷେଇ ହେଉଛି ଆମର ସରିନି।
ଆଚ୍ଛା ଆପଣ ଏବେ କୋଉଠି ଅଛନ୍ତି?
ଘରେ ଅଛି।
ଉଁ ମାନେ ନିଜ ଘର କୋଉଠି?
ଆମ ଘର କେଉଁଝର।
ଆଚ୍ଛା।
ଆପଣ କେବେ କେଉଁଝର ବୁଲିବାକୁ ଆସିଛନ୍ତି?
ଆଜ୍ଞା।
ଆଛା କେଉଁଝରେ ଆପଣ କଣ କଣ ବୁଲିଥିଲେ କୋଉ କୋଉ ଜାଗା ବୁଲିଛନ୍ତି?
ମୋ ମମି ଯାଇଥିଲେ ମୁଁ ଏତେ ଯାଇନି।
ଆଚ୍ଛା, ଆପଣ ଘଟଗାଁ ଆସିଛନ୍ତି?
ଆଜ୍ଞା।
ଆଛା ଘଟଙ୍ଗାରେ କିଏ ଅଛନ୍ତି?
ମା ତାରିଣୀ।
ତାହେଲେ ଆପଣ ଜାଣିଛନ୍ତି। ଘଟଙ୍ଗାରେ ଗୋଟେ ଜଳପ୍ରପାତ ଅଛି ଜାଣିଛନ୍ ତି ନାଁ କଣ ଗୋଟେ ଜଳପ୍ରପାତ ଅଛି ତା ନାଁ କଣ ଜାଣିଛନ୍ତି?
ଉଁ ନା
ସାନ ଘାଗେରା ସାନ ଘାଗେରା ଆସିଛନ୍ତି କେବେ?
ନା।
ଛା ଆମ ଓଡ଼ିଶାର ରାଜଧାନୀ କୋଉଟା ଜାଣିଛନ୍ତି? ହ୍ୟାଲୋ।
ଦିଲ୍ଲୀ।
ଭୁବନେଶ୍ୱର। ଆପଣ ଭୁବନେଶ୍ୱର ଆସିଛନ୍ତି କେବେ?
ଆଜ୍ଞା ବହୁତ ଥର।
ଭୁବନେଶ୍ଵରରେ ଚୁ ମାନେ ଏମତି ବୁଲିବାକୁ ଆସନ୍ତି ନା କନ୍ ପାଇଁ ଆସନ୍ତି?
ହଁ ବୁଲିବାକୁ ହେ
ଭୁବନେଶ୍ୱରରେ କେଉଁ କେଉଁ ଜାଗା ଗୁଡ଼ାକ ବୁଲିଛନ୍ତି ଆପଣ?
ମୁଁ ବୁଲିଛି ନିଉ ସ ମାର୍କେଟ ବିଲ୍ଡିଂ।
ହୁଁ। ଆଉ।
ଆଉ ଯାଇଛି
ନନ୍ଦନକାନନ ଯାଇଛନ୍ତି?
ଆଜ୍ଞା।
ଆଛା ନନ୍ଦନକାନନ ଗୋଟେ କଣ?
ପଶୁପକ୍ଷୀଙ୍କ ଘର।
ହୁଁ ଆଛା ତାହା ହେଲେ ଆପଣ ଆ ନନ୍ଦନକାନନରେ କଣ କଣ ଦେଖିଲେ?
ମୁଁ ବତକ ଦେଖିଛି ଉଁ ଭାଲୁ ଦେଖିଛି ବାଘ ଦେଖିଛି ଆଉ ସିଂହ ଦେଖିଛି
ଆଉ କଣ ଦେଖୁଛନ୍ତି
ଆଉ ଦେଖିଛି ପିକକ୍ ଦେଖିଛି
ଆଚ୍ଛା।
ଆଉ ଦେଖିଛି ସେଇଠି ହୁଁ ଦେଖିଛି ମୁଁ ଆଜ୍ଞା
ଆଚ୍ଛା ସେଠି ଯୋଉ ମାଛ ଅଛି ସେଇଗୁଡାକ ଦେଖିଛନ୍ତି?
ମାଛ
ଆକୁଆରିଅମ୍ ରେ ଯୋଉ ମାଛ ଗୁଡିକ ଅଛି ସେଗୁଟା ଦେଖିଛନ୍ତି
ଆଜ୍ଞା।
ଆଚ୍ଛା। ଆଚ୍ଛା ଆପଣ ଭୁବନେଶ୍ୱରରେ ଥିବା ରାମ ମନ୍ଦିରକୁ ଆସିଛନ୍ତି?
ଆଜ୍ଞା।
କାହା ସହିତ ଯାଇଥିଲେ?
ଆଜ୍ଞା।
କାହା ସହିତ ଯାଇଥିଲେ?
ମୋ ବାପା ଆଉ ମାମି ଙ୍କ ସହିତ।
ଆଚ୍ଛା ଆପଣ ତାହେଲେ ଆପଣଙ୍କ ବାବା ଆଉ ମମିଙ୍କ ସହିତ ବୁଲାବୁଲି କରନ୍ତି।
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ଅଛନ୍ତି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମୋ ବାପା ମୋ ମମି ମୋ ମାନେ ଜେଜେମା ପିଇସି ଆମ ସାନଝିଅ ସାନ ଭଉଣୀ
ଆଚ୍ଛା ସମସ୍ତେ କେମିତି ଅଛନ୍ତି?
ବହୁତ ଭଲ ଆଉ ତମ ଘରେ।
ଆପଣ କେମିତି ଅଛନ୍ତି? ଆପଣ କେମିତି ଅଛନ୍ତି?
ମୁଁ ବହୁତ ବଢିଆ।
ଆପଣ କଣ କରନ୍ତି ପଢାପଢି କରନ୍ତି ନା କଣ ଜବ କରନ୍ତି?
ଜବ କରେ।
ଆପଣଙ୍କ ଘର କୋଉଠି?
ମୋ ଘର ହଉଛି ବାଲେଶ୍ଵରରେ।
ଆଚ୍ଛା। ଆଚ୍ଛା ବାଲେଶ୍ଵରରେ କଉ କଉ ଜାଗା ଅଛି ବୁଲିବା ପାଇଁ?
ଭୁବନେଶ୍ଵରରେ
ବାଲେଶ୍ୱର ରେ
ଧନେଶ୍ୱରରେ
ବାଲେଶ୍ଵର ବାଲେଶ୍ଵର
ବାଲେଶ୍ଵରରେ ମୁଁ ଯାଇଛି ଜଗନ୍ନାଥ ମନ୍ଦିର ଯାଇଛି ପଞ୍ଚଲିଙ୍ଗେଶ୍ୱର ଚାନ୍ଦିପୁର ବିଚ୍
ଆଚ୍ଛା। ଆପଣ ଏତେଜାକ ତାହେଲେ ବୁଲିଛନ୍ତି।
ଆଜ୍ଞା। ଆଉ ଆପଣ କଉଠିକି ଯାଇଛନ୍ତି?
ତାଙ୍କର ଗୋଟେ ବଡ ପର୍ବ ଗଲା ରଜ ପର୍ବ। କେମିତି ପାଳନ କଲେ ପ୍ରଥମ ରଜ ଦିନ ଆପଣ କଣ କଲେ?
ପ୍ରଥମ ରଜ ଦିନ ତ ଅ ଖରା ଆଳୁ ଆମେ କିଛି ଯାଇଥିଲୁ। ଟ୍ରେନରେ ବସିକି ପୁରୀ ପୁରୀ ରାତିରେ ପହଞ୍ଚିଲୁ। ତାପରେ ଆମେ ଗଲୁ ଡ୍ରେସ୍ ଚେଞ୍ଜ କରିକି ଫ୍ରେଶ ହେଇକି ଆମେ ଗଲୁ ଜଗନ୍ନାଥ ମନ୍ଦିର। ତାପରେ ଦର୍ଶନ କରିକି ପ୍ରସାଦ ପାଇଲୁ ଆଜ୍ଞା।
ଦର୍ଶନ ଭଲସେ କଲେ?
ହଁ ବହୁତ ବଢିଆ ସେ କଲି।
ଆଛା।
ତାପରେ ମୁଁ ରେଷ୍ଟ ନେଲି ସକାଳ ହେଲା ପରେ ଏ ପାଞ୍ଚଟା ରାତିରେ ଉଠିଲି। ଆମେ ପୁରି ସି ବିଚ୍ ଗଲୁ। ତାପରେ ଖେଳି କୁଦିକି ଆସିକି ଗାଧେଇଲୁ ଭଲସେ। ତାପରେ ଆମେ ଯାଇଥିଲୁ
ଯାଇଥିଲୁ ବୁଲାବୁଲି ପାଇଁ ମାନେ ଏମତି ଲୋକନାଥ ମନ୍ଦିର ଆରେ। ଯାଇଥିଲୁ ତାପରେ ହୁଁ ପୁଣି ରାତିରେ ଗୋଟେ ହୋଟେଲରେ ଡିନର କରିକି ଶୋଇକି ଯାଇଥିଲୁ ଲୋ ଅ ରାମ ମନ୍ଦିର ରାମ ମନ୍ଦିରରେ ବହୁତ ଭିଡ ଲାଗିଥିଲା। ତମକୁ ଟୋକନ କାଟିକି କଲୁ, ସେଇଠି ଦେଖିଲୁ ରାମଙ୍କୁ। ଆଉ ତାପରେ ନମ ହେଇକି ଆମେ ଚ କେ ପୁରୀ ସି ବିଚ୍ ରେ ବୁଲିଲୁ ତାପରେ ଚାର ସାଢେ ତିନିଟା ହେଲା ବେଳକୁ ଆମେ ରେଲୱେ ଷ୍ଟେସନ ପହଞ୍ଚିଲୁ ପୁଣି ଟ୍ରେନରେ ବସି ପାଲେଇଆଇଲୁ ବସ୍। ତାପରେ ମୋ ବାପା ଆସିଥିଲେ ନେବା ପାଇଁ।
ଆଚ୍ଛା ଆଚ୍ଛା। ଆପଣ ଯୋଉ କହିଲେ ପୁରୀ ଜଗନ୍ନାଥ ମନ୍ଦିର ସେଠି ଗୋଟେ ପ୍ରସାଦ ମିଳେ ସେ ପ୍ରସାଦର ନାଁ କଣ?
ଅର୍ନ।
ଅନ୍ନ? ଅଭଡ଼ା।
ଆଜ୍ଞା ଆଜ୍ଞା ଅଭଡା ଆଜ୍ଞା।
କି କି ଯାଇଥିଲେ ପୁରୀ?
ମୁଁ, ମୋ ମମି, ମୋ ମାଉସୀ, ମୋ ଭାଇ।
ଆଚ୍ଛା। ଆଉ କଣ କଣ ଦେଖିଲେ ସବୁ ଉ ପୁରୀରେ?
ମୁଁ ଯାଇଥିଲି ସି ବିଚ୍। ରାମ ମନ୍ଦିର, ଲୋକନାଥ ମନ୍ଦିର।
ଆଚ୍ଛା ଆଚ୍ଛା, ସେଠୁ ଆସିଲା ପରେ କୁଆଡ଼େ ଯାଇଥିଲେ? ତାପରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ?
ହଁ ଲାଇଟ୍ ହାଉସ୍ ଯାଇଥିଲି।
ପୁରୀରୁ ଆସିଲା ପରେ କୁଆଡେ ଯାଇଥିଲ?
ପୁରୀରୁ ଆସିଲା ପରେ ମୁଁ ଯାଇଥିଲି ଏ ବାପାଙ୍କ ସହିତ ଏଇ ଏଇ ଏଇଠି ବୁଲିବାକୁ ଯାଇଥିଲି ବେଶୀ ଦୂର ଯାଇନି।
ଆଚ୍ଛା। ଆଛା ତମେ ରଜରେ ରଜପାନ ଖାଇଥିଲ?
ଆଜ୍ଞା।
କେମିତି ଲାଗିଲା?
ବହୁତ ବଢ଼ିଆ।
ଆଚ୍ଛା।
ଆପଣ ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ମୁଁ ତ ଆମ ଏଇଠି ବହୁତ ଜାଗା ବୁଲିବାକୁ ଅଛି ମୁଁ ବୁଲିବାକୁ ଯାଇଥିଲି। ଆମ ତାରିଣୀ ମନ୍ଦିରକୁ ତାରିଣୀ ମନ୍ଦିର ଯାଇଥିଲି ତାପରେ ସାନଘାଗେରା ବୁଲିବାକୁ ଯାଇଥିଲି। ଥିଲ ଏମତି ବହୁତ ଜାଗା ବୁଲିଛି।
ଆଜ୍ଞା।
ଆପଣ ରଜରେ ପିଠା ପଣା ସବୁ ଖାଇଥିଲେ?
ଆଜ୍ଞା।
ରଜରେ ପିଠାପଣା ଖାଇଥିଲେ?
ଆଜ୍ଞା।
ଆଛା କଣ କଣ ପିଠା ଖାଇଥିଲେ?
ମଣ୍ଡା ପିଠା, କାକେରା, ଇଟିଲି।
ଆଜ୍ଞା।
ପୋଡ଼ପିଠା। ଆରିସା ପିଠା। ଗୁଲୁଗୁଲା ଖାଇଥିଲି।
ଏସବୁ କି ତିଆରି କରିଥିଲେ?
ଆଜ୍ଞା?
ଏ ସବୁ କିଏ ତିଆରି କରିଥିଲେ?
ମୋ ମମି ତିଆରି କରିଥିଲେ।
ଆପଣଙ୍କୁ କରି ଆସେ ରୋଷେଇ?
ଆଜ୍ଞା
ଆପଣ ପିଠା କରି ଶିଖିଛନ୍ତି?
ପିଠା କରି ଶିଖିନି ବାସ୍ ଛୋଟ ମୋଟ କାମ କରି ଶିଖିଛି।
ଆପଣଙ୍କୁ କୋଉ ପିଠା ବେଶୀ ଖାଇବାକୁ ଭଲ ଲାଗେ?
ମତେ ସେମିତି ଇଟଲିି ଭଲ ଲାଗେ।
ଆଚ୍ଛା।
ଆଉ ଆପଣଙ୍କୁ?
ମତେ ତ ମଣ୍ଡା ପିଠା ଖାଇବାକୁ ଭଲ ଲାଗେ।
ଆଚ୍ଛା।
ଆଉ କୁହନ୍ତୁ କଣ କରୁଛନ୍ତି?
ମୁଁ ଏଇ ବସିଛି ମୋ ମମି ସହିତ ଆଉ ଆପଣ?
ମୁଁ ବି ଏଇ ବସିଥିଲି।
ଆପଣ ଜବ୍
ହଉ ଠିକ୍ ଅଛି ମୁଁ ରଖୁଛି ଟିକେ ସମୟ ପରେ କଲ୍ କରିବି?
ଆଜ୍ଞା।